ହ୍ୟାଲୋ। ହଁ ନମସ୍କାର ଶୁଭ ସକାଳ।
ଶୁଭ ସକାଳ ଭଲ ଅଛନ୍ତି।
ହଁ ଭଲ ଅଛି ଆପଣ ଭଲ ଅଛନ୍ତି?
ହଁ ହଁ କଣ କରୁଚନ୍ତି?
ମୁଁ ଏଇ ରୋଷେଇ ସ କରୁଚି। ବଶି
ଓହୋ କଣ ବନଉଛନ୍ତି?
ହୁଁ ଭାତ, ଡାଲି ଆଉ ସୋୟାବିିନ ଆଳୁ ତରକାରୀ ଛତ୍ ତୁ ଭଜା।
ଓହୋ ସରିବା ପାଖାପାଖି ହେଲାଣି ବନା?
ହଁ ହଁ ଭାତ ହେଲା ଡାଲି ହେଲା ଭଜା ବସିଛି ଆଉ।
ଆଉ ପାଗ କେମିତି ସେପଟେ? ଆମର ଏପଟେ ବର୍ଷା ହଉଛି ତ ଖାଲି ହଉ।
ହଁ ଆମ ପଟେ ବି ବର୍ଷା ହଉଛି ସକାଳଠୁ ବର୍ଷା ମାନେ ଚାରିଟା। ଚାରିଟା ରାତିରୁ ବର୍ଷା ଆରମ୍ଭ ହେଇଚି ଏତେବେଳ ଯାଏ ଚାଲିଚି। ଛାଡ଼ୁରି ହୁଁ। ଆପଣଙ୍କୁ ବର୍ଷା ପାଗ ଭଲ ଲାଗେ କି ଖରା ପାଗ ଭଲ ଲାଗେ?
ଆ ବର୍ଷା ଭଲ ଲାଗେ।
ବର୍ଷା ଭଲ ଲାଗେ।
ହାଲୋ ହଁ ଅଞ୍ଚଳ।
ହ୍ୟାଲୋ।
ଆ ଆମର ଏପଟେ ବର୍ଷା ଆ ଜର ହଉଛି ଆଉ। ହଁ ହଁ।
ଅ ହଁ।
ଅ ଥଣ୍ଡା ଥଣ୍ଡା ଲାଗେ ଆଉ ଖରା ଦିନ ବହୁତ ବେଶୀ ଖ ମାସେ ଖରା ଦିନ କଲା ଆଉ ଏ ବର୍ଷା ସହିତ ଭଲ ଲାନି।
ଲାଗେ ବୋଲି ଭଲ ଲାଗେ ଆପଣଙ୍କୁ ଖରାଦିନ ଗରମ ହୁଏ ବୋଲି ଭଲ ଲାଗେନି।
ନାଇଁ।
ଅଁ ହ।
ଅ ଗରମ ହେଲେ ଜମା ନିଦ ହୁଏନା। ଆପଣଙ୍କୁ କେଉଁ ଋତୁ ଭଲ ଲାଗେ?
କଣ କହିଲେ? ଶୁଭା ଯାଉନି।
ଆପଣ
ଆ ମତେ ଶୀତ ଋତୁ ଭଲ ଲାଗେ। ଶୀତ ଋତୁରେ ମାନେ ମାନେ ଗରମ ନାହିଁ କି, କି ବର୍ଷା ବର୍ଷା ଦିନ କଣ କି ଲୁଗାପଟା ଶୁଖେନି, ଘର ପୁରା କାଦ ଫାଦ ହୁଏ। ମାନେ ବାହାରକୁ ବି ଯାଇ ହୁଏନି, ଅର୍ଜେଣ୍ଟ କାମ ଥିଲେ ବି ବାହାରକୁ ଯାଇ ହୁଏନି କିଛି ନାହିଁ ମାନେ ସବୁଆଡ଼େ ପରା ସନ୍ତ ସନ୍ତିଆ ହେଇକି ଓଦା ଓଦା ଲାଗେ। କି ଘର ଦ୍ୱାର, ଲୁଗାପଟା ସବୁ, ସେଇଥି ପାଇଁ ମତେ ବର୍ଷା ଦିନ ଭଲ ଲାଗେନି। ଶୀତ ଦିନେ ଭଲ ଲାଗେ, ଶୀତ ଯେତେ ବି ଯାହା ବି ହଉ ଗରମ ପାଣି କରିକି ଗାଧେଇ ଧେଇ ହୁଏ, ଗରମ ପାଣି କରିକି ପିଇ ହୁଏ। ଯାହାବି ମାନେ କମଳ ହଉ କି ସ୍ୱିଟ ଶୀତ ବସ୍ତ୍ର ପିନ୍ଧିକିରି ଆମେ ଯାହାବି ଶୀ ତକୁ କଣ୍ଟ୍ରୋଲ୍ କରି ହୁଏ। ମାନେ ଯାହାବି କୁଆଡେ ବି ବୁଲିବାକୁ ହଉ, କି କୁଆଡେ ହଉ ଶୀତ ବସ୍ତ୍ର ପିନ୍ଧିକି ଯାଇ ହୁଏ। ସେଥିପାଇଁ ଶୀତ ଦିନ ମୋତେ ଭଲ ଲାଗେ, ଗରମ ଦିନ ଭଲ ଲାଗେନି। କାରଣ ଖରା ହଉଥିବ ପୁରା ଜୋରରେ କୁଆଡ଼େ ଯାଇ ହୁଏନି। ପୁରା ମାନେ ରୋଷେଇ କଲାଖୁଁ କଲାବେଳେ ବି ଝାଳରେ ପୁରା ମାନେ ଓଦା ହେଇ ଭଳି ଲାଇନ୍ ମାନେ ଲାଇନ୍ ବାରମ୍ବାର କଟିଯାଏ, ସେଥିପାଇଁ ଖରା ଦିନ ବି ଭଲ ଲାଗେନି। ଶୀତ ଦିନ ଆମ ମୋତେ ଭଲ ଲାଗେ।
ଆଉ, ଶୀତ ଦିନରେ ଭଲ ତଟକା ପନି
ହଁ, ଶୀ ତ ଦିନରେ ପନିପରିବା ବି ଭଲ ଆସେ, ମାନେ ଫ୍ରେଶ୍ ଫ୍ରେଶ୍ ପରିବା ଆସେ। ଟତ୍ ଉଁ ମାନେ ସେ ପରିବାର ଟେଷ୍ଟ ଗୋଟେ ଅଲଗା ମିଠା ମିଠା ହେଇକିରି। ସବୁ ପନିପରିବା ଚାଷ ହୁଏ ଶୀତ ଦିନରେ।
ହଁ।
ଭଲ ଲାଗେ ଖାଇବା ପାଇଁ, ସବୁ ମାନେ ଭଲ ପାଗ ମାନେ ଯୋଉ କୋହୋଡି ସକାଳୁ ଉଠିଲା ବେଳେ ଯୋଉ କୁହୁଡ଼ିର ସୌନ୍ଦର୍ଯ୍ୟତା ବି ଉପଭୋଗ ବହୁତ ଭଲ ଲାଗେ। ଆମ ଏପଟେ ତ ଏପଟେ ପାହାଡ଼ ଏ ଆମର ଅଞ୍ଚଳ। ଏପଟେ ଆମର ସକାଳୁ ମାନେ ଉଁ ଚାରିଟା ରାତିରୁ କୁହୁଡ଼ି ଲା ଗି ଥାଏ ଯେ ପୁରା ଦିନ ଦଶଟା ଯାଏଁ ଲାଗି ରହିଥାଏ। ଦିନ ଦଶଟା ହେଲେ ଖରା ସୂର୍ଯ୍ୟ ଉଁଏ, ଉଦୟ ହୁଅନ୍ତି।
ଉଁ ପ୍ରବଳ କୁହୁଡି ହୁଏ ତାହେଲେ।
ଦୃଶ୍ୟ ଲାଗେ।
ଅ ହ। ଆଉ ଶୀତ ଦିନେ କଣ ଫଳ ଚାଷ ହୁଏ? ଆଜ୍ଞା?
ଆପଣ ସହରରେ ରହୁଛନ୍ତି କି ଗାଁରେ ରହୁଛନ୍ତି?
ନାଇଁ ସହରର ରହୁଛି, ଆମର ବି ଚାଷ ହୁଏ ଶୀତ ଦିନରେ। ଆପଣ କଣ ଚା କଣ କଣ ଚାଷ କରନ୍ତି?
ନାଇଁ ନାଇଁ ଆମର ଚାଷ ବାସ କିଛି ମାନେ ଆମେ କରୁନା ଆମର। ମୋ ସ୍ୱାମୀ ବିଜନେସ୍ କରୁଛନ୍ତି।
ଓହୋ ଆପଣ ବାଡିରେ କିଛି ଲଗେଇନାହାନ୍ତି ମାନେ। ଉଁ ଛୋଟ ଗାର୍ଡେନ ଛୋଟ ବଗିଚା ଭଳିଆ।
ଓହୋ ଛାତ ଉପରେ କରୁଛନ୍ତି।
ହଁ ହଁ ଆପଣ କିଛି ଲଗାନ୍ତିନି।
ଅଁ ହଁ ଓହୋ। ଛାତ ଉପରେ ଛୋଟ ଗାର୍ଡେନ୍ ଭଳିଆ କରିୁଛନ୍ତି ଆପଣ।
ନାଇଁ ଆମେ ତ କରିନୁ ଆପଣ କରି କରିଛନ୍ତି କି?
ହେଁ ନାଇଁ ଆମେ ତ ଭଡା ରହୁଛୁ ମାନେ ସହରରେ ରହୁଛୁ ଆମେ। ଭଡ଼ା ରହୁଛୁ ଆମର ଏଠି ସୁବିଧା ନାହିଁ ଭଡ଼ା ଘର ନା ମାନେ କେଉଁଠି ବର୍ଷେ କୋଉଠେ ଛଅ ମାସ। ଗୋଟେ ଦିଇ ବର୍ଷ କୋଟେ ତିନି ବର୍ଷ ଏମିତି ହେଇକିରି ଘର ଛାଡିବାକୁ ପଡେ ଅସୁବିଧା ହେଲେ। ତା ସେହି କାରଣ ଯୋଗୁଁ ଆମେ ମାନେ କିଛି କରୁନା ଖାଲି ମାନେ ଯାହା ଦରକାର ହୁଏ। କିଣି ଆଣିକି ବା ଖିଆ ହୁଏ।
ଓହୋ ଫୁଲ ଗଛ ବି ଲଗେଇନାହାନ୍ତି।
ଏପଟେ ମାନେ ଚାଷ ଏରିଆନା ଚାଷ କରୁଚନ୍ତି ସେଥିପାଇଁ ମୁଁ ଟିକେ ଜାଣିଚି ସେ ବିଷୟରେ।
ଓ ହୋ ଫୁଲ ଗଛ ଲଗେଇଛନ୍ତି କି ନାଇଁ।
କଣ କହିଲେ।
ଫୁଲ ଗଛ। ଫୁଲ ଫୁଲ ଗଛ ଫୁଲ ଗଛ। ହ୍ୟାଲୋ।
ହ୍ୟାଲୋ।
ଆ ଫୁଲ ଗଛ ଲଗେଇଛନ୍ତି କି ନହିଁ।
ହଁ ଫୁଲ ଗଛ ବୋଲେ ମାନେ ବାଡି ବି ତ ନାହିଁ ଆମର ଏଠେ ଯେଉଁଠି ଆମେ ରହୁଛୁ ବାଡ଼ି ଟିକେ ଅଛି। ସେତି ମାଟି ଜାଗା ଟିକିଏ ଅଛି କି ସେଇ ଯୋଉ ଟିମଣା ଫୁଲ ଜାଣିଛନ୍ତି କି?
କିଏ ଫୁଲ।
ଇ ଇ ଟିମଣା ଫୁଲ ଏଇ ଯୋଉ ମାନେ ଝିଅ ପିଲାମାନେ ଯୋଉ ମୁଣ୍ଡରେ ଲଗୋଉ ଛନ୍ତି ସେଇ ଫୁଲ ଗଛ। ଗଛ ଲାଗିଛି ଏମିତି ଦଶ ପନ୍ଦରଟା ତାର ମଞ୍ଜି ପଡ଼ିକିରି ଏମିତି ବର୍ଷା ହେଲା। ଆଉ ମଝିରେ ହେଇଛି ବହୁତ ସାରା ଫୁଲ ବାହାରୁଛି ମୁଠେ ମୁଠେ ସବୁଦିନ। ଆଉ ମନ୍ଦାର ଗଛ ଗୁଟେ ଏବେ ଲଗେଇଛି। ଆଉ ଗୋଟେ ଯୋଉ ସେବତୀ ଫୁଲ ଗଛ ଲଗେଇଛି ଆଉ।
ଓ ହୋ।
ସେଇଟା କଣ କନିଆର ଗଛ ଗୋଟେ ଲଗେଇଛି। ଆଉ ଗୋଟେ ଅଦା ଗଛ ଏମିତି ଆଗରୁ ଲାଗିଥିଲା ଆମ ପୂର୍ବରୁ ଯିଏ ଭଡା ରହୁଥିଲା। ହେଁ ଲଗେଇଥିଲେ ବୋଧେ ଯେ ସେଇଟା ବର୍ଷା ପଡ଼ିଲେ ତା ସେ ମାନେ ହେଇଯାଉଛି ଆଉ।
ଓହୋ ମଲ୍ଲୀ ଲଗେଇନାହାନ୍ତି ମଲ୍ଲୀ।
ନାଇଁ ନାଇଁ ମଲ୍ଲିଗଛ ଲାଗିନି।
ମଲ୍ଲି ଭଲ ବାସ୍ନା ହୁଏ ଆଉ। ମଲ୍ଲି ଫୁଲ ଟା ଭଲ ଲସ୍ନା ଦିଏ ନା।
ଅ ହଁ। ହ
ଆଉ ବୁଲାବୁଲି ଯାଉଛନ୍ତି କି ନାଇଁ।
ହାଲୋ ଆଉ ବୁଲାବୁଲି କରିବା ପାଇଁ ଯାଉଛନ୍ତି କି ନାହିଁ।
ହାଲୋ
ଆପଣଙ୍କ ଭଜା ପୋଡ଼ି ଗଲାନି ତ।
କଣ କଇଲେ।
ଭଜା ପୋଡ଼ି ଗଲାନି।
ହାଲୋ।
ଆପଣ ଭ ଭଜା ଯୋଉ ବନାଉଛନ୍ତି ଲାଗିଯାଇନି ତ କଥା ହେବା ସମୟରେ।
ଶୁବା ଯାଉନି ସାଇଜିରେ କଣ କଇଲେ।
ଏ ଭଜା ଲାଗିଯାଇନାହିଁ ତ।
ହାଲୋ।
ହାଲୋ।
ହଁ କଣ କଉଚନ୍ତି ଶୁବା ଯାଉନି ସାଇଜିରେ। ହଁ କୁହନ୍ତୁ ଶୁଭା ଶୁଭାଗଲା ଏବେ।
ହଁ ଭଜା ଲାଗିଗଲା ନାଇଁ ତ କହୁଥିଲି।
ଭଜା ହେଇଗଲା କି ପଚାରୁଚନ୍ତି। ହଁ ହଁ ହେଇଗଲା।
ଆଉ ତାହେଲେ ଖାଇବା ପାଇଁ ପ୍ରସ୍ତୁତ ନା?
ଆଁ କଣ କଇଲେ।
ଖାଇ ଖାଇବା ପିଇବା କରିବା ପାଇଁ ପ୍ରସ୍ତୁତ ହେଇଗଲାଣି କହିଲି।
ହଁ ହଁ ମାନେ ଜଳିଖିଆ ତ ସକାଳେ ହେଇଥିଲା ଏବେ ଦିଇପହର ପାଇଁ ଉଁ ହଁ ରୋଷେଇ ସରିଗଲାଣି। ଆଉ କେତ କେତେ ଟାଇମ୍ ହେଲା ଏଗାରାଟା ହେଲାଣି। ନାଇଁ ବାରଟା ଘଣ୍ଟେ ହେଲେ ଖାଇବା ଆଉ।
ହଁ ହଁ।
ଆଉ ଆପଣ ମ୍ୟାରେଜ୍ କରିଚନ୍ତି କି ନାଇଁ?
ନାଇଁ ଆମର ତ ହେଇନି ଆଉ।
ବଧେ ଖଡ଼ ଖଡ଼କା ଖଡ଼ ଖଡ଼ ହଉଚି।
ହଁ ହଁ ଖାଇବା ପାଇଁ ରେଡି ହଉଚି।
ଖାଇବା ପାଇଁ ହଁ କଣ ରୋଷେଇ କରୁଚନ୍ତି। ହାଲୋ। ହାଲୋ। ହଁ। ହାଲୋ। ହାଲୋ। ହାଲୋ। କୋତରା ହଅନି। ଆଉ ଶୁବୁନି ଶୁ